ହଁ ଆଉ ଆପଣଙ୍କର ପେଟ ଭଲ ଅଛି।
ହଁ ଏଇନା ସାଙ୍ଗ ସାଙ୍ଗ ଝାଡା ଯାଇକି ଆଉଛୁ।
କଣ ଆପଣଙ୍କ ଡଇରିଆ ଫାଇରିୟା ହେଇଥିଲା ତିନି ଚାର ଦିନ ଆପଣ ହସପିଟାଲରେ ଆଡମିଡି ଥିଲେ କଣ ଶୁ
ହୁଁ ଆରେ ଗୋଟେ ଅସୁବିଧା ହେଇଗଲା। ଫୋନରେ ଚାର୍ଜ ନାହିଁ ସେପଟେ ବାପା ଦୋକାନ ଡାକିଲେ ହିଁ କଣ କରିବି?
ହୁଁ ହୁଁ ନାଇଁ ଦେଖ କଣ ଗୋଟେ କର ତମେ ତ ଜାଣିଶୁଣା ଲୋକ ଚାର୍ଜ ବସେଇ ଦେଇ ଚି ମାନେ ବସେଇ ଦେଇକି କାମ କରିବା କଥା ନା।
କିଛି ନାହିଁ ଲାଇନି ନଥିଲା ଦିନ ସାରା ଆମର। ବୁଝୁଛୁ
କଣ ଲାଇନ୍ ନଥିଲା ମିଛ କଥା କହୁଛ। ଆମର ସବୁଆଡ଼େ ଲାଇନ୍ ଅଛି ତ ଆମର ନାହିଁ।
ଆରେ କି କଥା ମୁଁ ତୋତେ ମିଛ କଥା କହିବି? ତୁ ଗୋଟେ ଏତେ ଗୋଟେ ଘନିଷ୍ଠ ମିତ୍ର ମୋର। ତତେ ମୁଁ ମିଛ କଥା
ନାଇଁ ନାଇଁ ଏମିତି କଣ ଠିକ କରିବା କଥା।
କଣ କରିବା ତାହେଲେ?
କଣ କରିବା କଣ ଘରେ ବସିକି ଚାର୍ଜ କର ଫୋନ୍। ପାୱାର ବ୍ୟାଙ୍କ ନିଅ ନହେଲେ ଘରେ ଫୋ ଚାର୍ଜ ନହେଲେ ସେ ଯୋଉ କୋତ ମୋ ପାଖରେ ସେ ନାଇଁ ବା।
ହେ କଣ ଗୋଟେ ସଦାବେଳେ ଗୋଟେ ଏମିତି ଗୋଟେ କଣ କହୁଛୁ ଇୟର ଫୋନ ମାଗିଲେ ମନା କରୁଛୁ। ପାୱାର ବ୍ୟାଙ୍କ ମାାଗିଲ ମନା କରୁଛୁ।
ତମକୁ ବା ଇୟରବୋର୍ଡ ଟେ ଦେଇଛି ଇୟରବୋର୍ଡ।
ସୁବୁନି କଣ କହୁଛୁ?
ତୁମକୁ ଇୟରବୋର୍ଟଟା ମିଳି ଦେଇଛି।
ମିଳିଯାଇଛି।
ଦେଇଛି ବା ତମକୁ।
ମତ କୁଉଠୀ ଦେଇଚୁ ମ ଇଆରବୋର୍ଡ।
ତମକୁ ଗୋଟେ ଇୟରପୋର୍ଟ ଦେଇନି ମୋର?
ହେଇଟାକୁ ହଜେଇ ସାରିଲି ନା ମୁଁ କଁରେ ରଖଛି ନା।
ସେଇଟା ମୁଁ ଭୁଲ ତମେ ହଜିଲ ମୁଁ ଭୁଲ ସେଇଟା।
ହ ଯେ ଆଉ ଗୋଟେ ଦେ।
ଆଉ ଗୋଟେ ନା କଣ ମୁଁ ମୋ ପଚିଶ ହଜାର ଟଙ୍କାରେ ଦେବି ତମକୁ।
ସେଇଟା କାଇ ତୋତେ ମାଗୁଛ ଆଉ କିଛି ଦେ ଗେଞ୍ଜିଆ ବାଲା। ଆଉ ତୋର ତ କିଛି ନାହିଁ ଆଉ ମୁଁ ତୋ ସହିତ କେମିତି କଥା ହେବି?
ଦବୁ ହଜାର ଟଙ୍କା ଦବୁ ଯଦି ଦେଇଦେବି ଗୋଟେ ନେକ୍ ବ୍ୟାଣ୍ଡ।
କଣ ନ କେ ଯୋଉ ବେକାର ଗଳା।
ହଁ ସାମସଙ୍ଗ ର ଲେବୁଲ ସେଇଟା ସାମସଙ୍ଗ ଯୁ ଯୁ ତମେ କୋଉଠୁ ସାମସଙ୍ଗ ର ଦୂ ମୁଁ ତମକୁ ମୁଁ ତମକୁ ପାଂଶ ଟଙ୍କା ମୋଆଡୁ ଦେବୀ।
କଣ ପାଂଶ ଟଙ୍କା ଦବୁ?
ଯଦି ତମେ ସାମସଙ୍ଗ ର ସେଇ ନେକ୍ ବ୍ୟାଣ୍ଡା ଟା କଉଠି ତମେ ଦୁଇଶହରେ ଆଣିବ।
କଣ ହ୍ୟାଲୋ ଆମ ଚିକୁ ଭାଇ ଆଇଛନ୍ତି ବା।
ମୁଁ ତାଙ୍କୁ ଫୋନ କରିଥିଲି ମୋତେ କହିଲେ ଘରେ ଅଛି।
ହଁ ତାଙ୍କ ଘରେ ଥିଲା ବା।
ଆଉଥରେ ଏଇନା କିନ୍ତି ପଳେଇଲେ ସାଙ୍ଗେ ସାଙ୍ଗେ। ମାନେ ମୁଁ ଦି ମିନିଟ ପୂର୍ବରୁ ଫୋନ କରିଥିଲି ଦି ମିନିଟ।
ତାଙ୍କୁ କଣ ପାଇଁ ଫୋନ କରିଥିଲୁ?
ସିଏ ମୋତେ ମାନେ ମୁଁ ତାଙ୍କୁ ଫୋନ କରି ପଚାରିଲି ଆସୁଛନ୍ତି କି ନାଇଁ ପଡିଆକୁ।
ତୁ ପଚାରୁ ଥିଲୁ?
ହୁଁ ସିଏ କହିଲେ ନାଇଁ ମୁଁ ଘରେ ଅଛି ଏମତି।
ଅ ହ ହ।
ହଁ
ନାଇଁ ନାଇଁଁ ସିଏ ଏଇନା ଏ ଘରେ ଥିଲେ ମାନେ ତାଙ୍କ ବାସକେ ଏଇଠି ନୁହଁ ଆମର ଏଇ ଯୋଉ ତାଙ୍କ ଗୋହି ସାଇଟି। ସେଟି ଥିଲେ କଉନୁ ତାଙ୍କର ଆଗୁରୁ ଯୋଉଟି ରହୁଥିଲେ।
କଣ ପଇସା ପଇସା ମାଗିଲେଣି ଆପଣ କୁଆଡେ ଯିବା ପ୍ଲାନ କଲେଣି ବୋଧେ।
ପଇସା କଣ ଆମର ତ ଏଠି କଣ ସାଙ୍ଗକୁ ଦେଖାହେଲେ ଆମେ ଆଉ କଣ ଆଉ କହିବା। ଆମର କଲେଜ ଛାଡି ସାଇଲଇଁ ଆମ ସାଙ୍ଗ ଗୋଟେ ଆଉ।
ଆପଣ କୋଉଟି ଅଛନ୍ତି ଏଇନା?
ଆମେ ଯାଉଥିବା ଚାଲି ଚାଲିକି ଦୋକା ଦୋକାନ ଠିକି ଦୋକାନ ଠିକି। ଟାଇମ୍ କେତେବଳେ ଆରେ ଆରେ। ନା ନା କିଏ ମ୍ୟାମ୍ ପଢଉଥିଲେ ନା ଟିକେ ଲାଇନରେ ରହି ଥା।
ନା ନା ଆପଣ ଟିକେ ଇଆଡେ କଥା ହୁଅନ୍ତୁ।
ସରିଯିବ ଆଉ ହାଲୋ।
ଆପଣଙ୍କ ସାଙ୍ଗ ବି କାମ କରୁଛନ୍ତି।
ନାଇଁ କାମ ନାଇଁ ସେ ଯୋଉ ଆମର ଯୋଉ କମ୍ପୁଟର କ୍ଲାସ ନୁହେଁ କି ସେ ଯାଉଚି ତ ସେଇଟିକି।
ଚନ୍ତି କଣ ଆଉ ସରିଯିବ ପାଞ୍ଚଟା।
ହଁ ପାଞ୍ଚଟା ସରିଯିବ।
କଣ କହିଲେ?
ଆରେ ସିଏ କହିଲେ କି ତାଙ୍କର ଚାରଟାରୁ ପାଞ୍ଚଟା ତାଙ୍କର ରହୁଚି କମ୍ପୁଟର କ୍ଲାସ। ସେ ସେଟିକି ଯାଉସନ୍ତି ଏଇନା ବାଜିଲାଇଁ ଚାରଟା ତ କୋଉ ଚିକୁ ଭାଇ
ସିକୁ ଭାନୁ ଭାଇ ବା।
ଆ ତାଙ୍କର କାମ କରିଆ ଠେଇ କଣ ଅଛି ଭାଇ ସିଏ ତ ଧନୀ ଲୋକ ତାଙ୍କର କାମ ନ କଲେ ବି ତାଙ୍କର ଚଉଦ ପିଢି ବସିକି ଖାଇବେ।
ସେଇ ତ ସେ ତାପରେ ନିଜେ ରୁଟି ଫୁଟି କରିଦଉଛନ୍ତି ସବୁ ସେଲ୍ଫ ଇଣ୍ଡିପେଡେଣ୍ଡ ଲୋକ ପୁରା।
ନିଜେ ରୁଟି ଫୁଟି କରି ଦଉସନ୍ତି ତମୁକୁ କହିଥିଲେ?
ହଁ ମୁଁ ତାଙ୍କୁ ଦିନେ ଫୋନ କରିଥିଲି କହୁଛନ୍ତି ମୁଁ ରୁଟି କରୁଚି ଘରେ ଖାଇଆକୁ ଦେବି ପୁରା ମାନେ କଣ କହିଲ ଯୋଉ ଆତ୍ମନିର୍ଭର ହଁ ତାଙ୍କ କଥା କଣ?
ଟି କରିକି ଖାଇଆକୁ ଦଉଚ କାଇଁ ଆମେ ତ ଜାଣିନୁ ଏତେ କଥା। ନା ଆମୁକୁ ଜଣେଇଆକୁ ତମର ଇଚ୍ଛା ହେଲାନି। ସେ କିଛି କହୁନାହାଁନ୍ତି ମୌନବତ ରଖିସନ୍ତି ଆଜି।
ହଁ ଆଜି ମଙ୍ଗଳବାର ଟା ମୌନବତ ରଖିଲେ ଭଲ। ଦେହ ପାଇଁ ସୁସ୍ଥ ସବଳ ଆଉ ଆ ପଣ ଏଇନା କୁଆଡେ ଚାଲି ଚାଲି ଯାଉଛନ୍ତି?
ଦୋକାନୁକୁ ବା କେଇଥର କହିଲି ତତେ। ଆମ ଦୋକାନ ଫୁଲ ଦୋକାନ।
କାହିଁକି?
କାହିଁକି ମାନେ କଣ ବାପା ଡାକିସନ୍ତି ବା। କଣ ମୂଳୁରୁ ବୋଧ ହୁଏ ମୋ କଥା ଏରା ଶୁଣୁନ। ହଁ ମୁଁ ଆସିବି ନା ଛଅଟା ବେଳେ ମୁଁ ଆସିବି।
ଆଉ ତାହେଲେ ଛଅଟା ବେଳୁକୁ କୋଉ ଖେଳ ହବ?
ଆ ଖେଳିଆକୁ ମାନେ କଣ ମୁଁ ବା ମନାକଲି ଆଜି ବା ପଡିଆରେ କା ଦୁଅ ମାଦୁଅ ହେଇଚି ଖେଳିଆନି।
ଆଛା ଆଚ୍ଛା ଆଉ ଆସ ଦେଖିବ ଚେନ୍ନାଇ ବୋଲର ଆସିବେ ଆଉ ଦେହ
ତମେ ଖେଳ ଆମର ଭାଇ ଦେହ ଭଲ ନାହିଁ ସେ ଭାଇ ନିଜେ ଖେଳୁଆକୁ ଆଇଛନ୍ତି। ଆମର ତ ଭାଇ ଆମେ ତ ମଧ୍ୟସ୍ତିଙ୍କ ସହିତ ଆସିଛୁ ଆଉ ମଝାମଝି ରହିବେ। କାହା ସହିତ କିଛି ପାତର ଅନ୍ତର ନାହିଁ ଆଉ।
ସେ ପୁରା ମାନେ କଁ କହିଲ ମୋଦିର ସାନ ଭାଇ।
ହଁ ବା ମାନେ ଦି ଜଣ ଆଡୁଆ ବୁଝା ମୁଝା କରିବ। ନାଇଁ ନାଇଁ ଆକ୍ଚୁଆଲି ସେ ମୋଦ ନୁହଁ ସେ ହଉଛି କଁ କହିଲ ଡୋନଲ୍ଡ ଟ୍ରମ୍ପ।
ଡୋନାଲଡ ଟ୍ରମ୍ପ୍।
ହଁ ମାନେ ଦିଆଡୁଆ ଭାଙ୍ଗୁଣିଆ କଥାବାର୍ତ୍ତା କରିବେ ସେଇଆ ଟି। ଦେଖୁନୁ କୋଉ ଭଳିଆ ଦାନ୍ତ ମେଲଉଛନ୍ତି।
ନା ସେଇ ପ୍ର ସେମତିଆ ପ୍ରକୃତି ପିଲା ଭଲ ନୁହୁନ୍ତି।
ଓ ହୋ। ହଉ ଆଉ କଣ ଆଉ କଁ କହୁଥିଲ କେମିତି କଁ ଅଛ ତମ ଭଲ ଅଛ ତ ଧିଅ ଫିଅ ସୁସ୍
ହଁ ହଁ ହଁ ତମର କଁ ଡାଇରିଆ ହେଇଥିଲା ବା।
ଡାଇରିଆ ହେଇ ଯାଇଥିଲା।
ତମର।
କଁ କହିଲ।
ଟୁକୁନି ମାଉଛି ନା କଣ।
ହାଲୋ ହାଲୋ ଇଏ କଣ ଟୁକୁନି ମାଉସି ନା। ସେ ଯିଏ ତମକୁ କ କଥା କହୁଛନ୍ତି।
ନାଇଁ ନାଇଁ।
ଆରେ ସିଏ ତମକୁ କଥା କହୁ ନଥିଲେ ଏଇନା।
କିଏ ନାଇଁ ନାଇଁ ସିଏ ନୁହଁ ସିଏ ଆ ଆମର ସିଏ ମୁଁ ଆସିଥିଲି ଏଇଠି ବା ସେ ଜଣେ ବାଟରେ ଜଣେ ହାବୁଡିଲେ।
ହଁ ସେ ବୁଢୀ ଲୋକ ତ ଗେଢା ହେଇକି କଳା ହେଇକି। ତାଙ୍କ ନାଁ ଟୁକୁନି ମାଉସୀ ଆଉ ଏପଟେ ଆସନ୍ତି ବିକା ବିକି କରନ୍ତି।
ତୁ ତାଙ୍କୁ ଚିହ୍ନିଛୁ।
ହଁ ମୋ ମା ତାଙ୍କୁ ଜିଣିିଛି ମୁଁ ଜିଣିିଛି। ତାଙ୍କ ନା ଟୁକୁନି ମାଉଛି ସିଏ ଏଇଠି।
କାନ୍ଦୁୁଛନ୍ତି।
ହଁ ବା ସବୁବେଳେ।
ହେଲା ଭାଇ ଯେତେବେଳେ ଦେଖିବ ଖାଲି କାନ୍ଦିବେ।
ସୂର ରାଉତୁ ରାଏ ସହ ଗୋଟେ ଭିଡ଼ିଓ କରିଥିଲେ ଦେଖିଛ।
ହଁ ମୁଁ ଦେଖିଛି ସେ ହ ଉଁ।
ସୁରୁ ରାଉତ ରାଏର କୁଆଡେ କହିଥିଲେ ତାଙ୍କୁ ଘର ଦେବେ ବାଡି ଦେବେ କାଇଁ ନାଇଁ।
କିଛି ନାଁଇ ରେ ଇଏ ଲୋକ ଖାଲି ତା ଘରୁ ଖାଲି ଚୋରେଇ ଚୋରେଇ ନେଇ ପଳଉଛନ୍ତି ଆରେ।
ମାନେ ତାଙ୍କ ଘରୁ ଛାଡିୁନାହାନ୍ତି ଆଉ।
ନା ବା ସିଏ ଭାଇ ଖାଲି ମାନେ ଗମେଣ୍ଟ କତିକି ଯାଇକି ଅପିଲ କରୁଛନ୍ତି କି ଆମକୁ ଲାଇନ ଦିଅ। କରେଣ୍ଟ ଦିଅ ମୋର ଘର ନାହିଁ କିଛି ନାହିଁ ସେ ଭଙ୍ଗା ଘରେ ରହୁଛି ନା ବୁଢୀ ଲୋକଟା। ତା କଥା କେହି କିଛି ବୁଝା ବୁଝି କିଛି ନାହିଁ ସେମିତି ମାନେ ତାର ଆକଚୁଲି ପୁଅ ଝୁଅ ସ୍ବାମୀ। ସ୍ତ୍ରୀ ତାର କିଛି କେହୀ ନାହାନ୍ତି। ସେ ଏକଲା ଲୋକ ତାକୁ ହଇରାଣ କରୁଛନ୍ତି ତା ଘର ଦ୍ଵାରା ଭାଙ୍ଗି ପଇସା ପତ୍ର ନେଇ ଯାଉଛନ୍ତି।
ଆଉ ତମର ତ ଘର ଦ୍ୱାର ଅଛି ତାକୁ ଟିକେ ରଖିଦିଉନ ତମ ଘରେ। ଗୋଟେ ଦୁଃଖୀ ଲୋକର ଭା
କଣ ଆମ ଠାରୁ ତେମେ ଧନୀ ତେମେ ତାଙ୍କୁ ଟିକେ ରଖି ପାରୁନ କଣ ଟୁକୁନି ମାଉସୀ ତମର। ତେମେ ଆମକୁ ଆସିକି କହୁଛ ରଖିବାକୁ।
ନାଇଁ ଆମରି ଭାଇ ମାଉସୀ ନୁହନ୍ତି କି ପିଉସୀ ନୁହନ୍ତି।
ଆଉ ପିସ୍ ନୁହନ୍ତୁ ମୁଁ ତ ତାଙ୍କୁ ଚିହ୍ନଥିଲ ତାଙ୍କ ନାଁ ଜାଣିନଥିଲି ତମେ କେମିତି କହିଲ ଟୁକୁନି ମାଉସି ବୋଲି ନାଇଁ ବା ମୁଁ ତ ତାଙ୍କ
ମାଉସୀ ହବ। ତମର ଦୃଷ୍ଟିରୁ।
କଣ ଦୃଷ୍ଟିରୁୁବା ମୁଁ ତ ତାଙ୍କୁ ଚିହ୍ନିନି କି ଜାଣିନି କୋଉ ଦୃଷ୍ଟିରୁ ମୋର ସେ ମାଉସୀ ହେଇଗଲେ।
ମାକ ନାଇଁ ଗୋଟେ ମାନେ ତାଙ୍କୁ ଟିକେ କଣ ଦେଖାହେଲେ ପଇସା ପତ୍ର ଦେଇକି ସାହାଯ୍ୟ କରୁଥିବ ମୁଁ ବି କରେ। ମୁଁ ଯେତେବେଳେ ଦେଖାହୁଏ ତାଙ୍କୁ ଶହେ ଦୁଇଶହ ରୁ କମ ଦିଏ ନି।
ମତେ ଓଲଟା ଦେଖାହେଲେ ତାଙ୍କୁ ପଇସା ପତ୍ର ମାଗିବାକୁ ଇଚ୍ଛା ହୁଏ।
କାହିଁକି ସାଙ୍କ କଣ୍ଡିସନ କଣ ଏତେ।
କଣ୍ଡିସନ ମାନେ କଣ ସିଏ ଏତେ କିଣା ବିକା ବୁଲି ବୁଲିକି କିଣା ବିକି କରୁଛନ୍ତି ପଇସା ପତର ରଖୁଥିବେ। ଗୋଟେ ନାତିଆ ହିସାବରେ ଗୋଟେ ଦବା କଥା ଦେଖିଲା ବେଳକୁ ପଇସା ମାଗିଲେ ଗୋଟେ କଣ ହବ। ଗୋଟେ କଣ ଗୋଟେ ବୁଢୀ ମା ଭଳିଆ ଗୋଟେ ଆଉ କଣ।
ଆଉ ଆଜି ଦେଢ ସାର ଫୋନ କରିନାହାନ୍ତି?
ଗେଡ ସାର୍ କଣ କହିବେ ସେ କଥା ମୁଁ ଜାଣିନି ମୋର ଆଉ ପାଞ୍ଚରୁ ଦଶ ମିନିଟ୍ ଆପଣଙ୍କୁ ସମୟ ଦେଇପାରିବି ତାଠାରୁ ବେଶୀ ଦେଇପାରିବିନି।
ଆପଣ କଣ ଯିବେ କି କୁଆଡେ?
ଚାରି ପରସେଣ୍ଟ ଚାର୍ଜ।
ନାଇଁ ବୁଝୁଛି ଯେ ଚାରି ପରସେଣ୍ଟ ଗୋଟେ କଥା ନାଇଁ ଆପଣ। କଲେ ଯଉ ଚିକୁ ସାରଙ୍କ। ଆପଣ ଗୋଟେ କାମ କରୁନାହାନ୍ତି ସାଙ୍ଗେ ସାଙ୍ଗେ ଏଇ ଗୋଟେ କାମଟେ ହେଇଯିବ। ଆପଣ କଣ କରନ୍ତୁ ନା ଚିକୋ ମୋବାଇଲ କୁ କରନ୍ତୁ ନା ଆପଣଙ୍କର ଏଇ ଆକାଉଣ୍ଟଟା ଲଗ ଇନ୍ କରିଦିଅନ୍ତୁ ତେମ୍ପ୍ରାରି ପାଇଁ ତ କିଛିଟା କଥା ହେଇପାରିବା ଆମେ। ଆରେ ଏତିକି ତ କରିପାରିବେ ଓ ଟି ପି ସାଙ୍ଗେ ସାଙ୍ଗେ ଏଇ ନମ୍ବରରେ ନେଇଯାଉନାହାନ୍ତି। ଆପଣଙ୍କ ମୋବାଇଲ ରେ ଚାର୍ଜ ଅଛି ନା ଏଇନା ମୋବାଇଲ ରେ ଆପଣଙ୍କର।
ମୁଁ ଏ ବିଷୟରେ ତମକୁ ବିସ୍ତାର ସହିତ ବୁଝେଇକି ଗୋଟେ ଅନ୍ୟ କଲରେ ଆପଣଙ୍କୁ ଜଣଉଛି ଆପଣ ଆକଚୁଆଲି ଟିକେ ମୁଣ୍ଡକୁ ଥଣ୍ଡା କରନ୍ତୁ।
ନା ନା ମୁଁ କହିବା କଥା ଆପଣଙ୍କର ଏଇନା ମୋବାଇଲରେ ଚାର୍ଜ ଅଛି ସରି ଯିବ।
ହଁ।
ଆପଣ ତାଙ୍କ ମୋବାଇଲରେ ଲଗ୍ଇନ୍ କରିକି ଆପଣଙ୍କ ଯଉ
ମୁଁ ବୁଝୁଛି ବୁଝୁଛି ଆପଣ ଶୁଣନ୍ତୁ ଶୁଣନ୍ତୁ କଥା ଶୁଣନ୍ତୁ ଆପଣ ସୁସ୍ଥ ଅଛନ୍ତି ତ ସୁସ୍ ସ୍ଥ ଅଛନ୍ତି ତ।
ହଁ ହଁ ହଁ।
ହଁ ଟିକେ ଧର୍ଯ୍ୟ ଧରନ୍ତୁ ପାଣି ଫାଣି ଟିକେ ପିଇ ଦିଅନ୍ତୁ ଥକି ଯାଇଥିବେ ଆପଣ।
ହୁଁ ହୁଁ
ହଉ ହଉ ହଉ ମୁଁ ଗୋଟେ କଥା କହୁଛି ଆଜି ଯ ଆପଣଙ୍କର ଯଦି ଖେଳିବାର କିଛି ବି ପ୍ରୋଗ୍ରାମ ରହିଲା ଦୟାକରି ମତେ ଆଜି ଡାକିବେନି।
ନାଇଁ ମୋର ଆଜି ବହୁତ କାମ କରିବାର ପ୍ରୋଗ୍ରାମ ଅଛି ତମେ ରାଜି ହଉନ।
ମୁଁ କଣ କରିବା ମୁଁ ରାଜି ହେବି ମୁଁ ରାଜି ହେବି କିନ୍ତୁ ମତେ ତମେ ସମୟ ଦିଅ ଦୁଇ ଘଣ୍ଟା ମତେ ସମୟ ଦିଅ ଦୁଇ ଘଣ୍ଟା ପରେ ତମର ଯେତେ ବି କାମ ଅଛି ସବୁ ମୁଁ ସାରିବି। ଗ୍ୟାରେଣ୍ଟି।
ନା ନା ଆପଣ ଦୁଇ ଘଣ୍ଟା ମୋର ତାପରେ ମୋର ପଢା ପଢି ଅଛି ନା।
ପଢାପଢ଼ି କଣ ଆଜି ପଢ଼ନି କି ବଢ଼ିଆ ଦୋକାନ ଏଇନା ପଡିଥିବ ଏଇନା ପଡିଥିବ ଗୋଟେ କଥା ଶୁଣ କଥା ଶୁଣ ହାଲ ହାଲ ଏଇନେ ପଡିଥିବ।
ନା ନା ଆପଣ ଏଇନା ମୁଁ ଟିଉସନ୍ ବି ଅଛି ନା। ତମେ ଏଇନା କଣ କର ଚିକୁୁ ଭାଇଙ୍କଠୁ ଟିକେ ଆଣି ଦିଅ।
ଆରେ ୟାର ତମେ ବୁଝିବାକୁ ଚେଷ୍ଟା କର ମୁଁ ରହୁଚି ମୁଁ ତମ ସହିତ କଥା ହଉଚି ଆଉ ଥରେ।
ହଉ।